କହୁଛୁ ହାଲୋ କଣ କରୁଛ? ହଁ।
ହଁ
ହାଲୋ
ହଁ ଅଁ
ଶୁଭୁଛି ଆପଣଙ୍କୁ ହଁ ଶୁଭଛି ଶୁଭଛି।
ପଢ଼ୁଛି ତମେ।
ହଁ ବସିଛି। ହାଲୋ ଖାଇଛନ୍ତି ଆପଣ, କଣ ଖାଇଛନ୍ତି?
ନା ଚୁଡ଼ା ଚିନି ହାଲୋ ହାଲୋ ହାଲୋ ହାଲୋ